ଭାଇ ନମସ୍କାର।
ହଁଅଁ ସକାଳୁ ସକାଳୁ।
ଆଇଚି ସାଇଟ ଉପରୁକୁ ଟିକେ ଆଉ।
ଆ ଆ ସାଉଣ୍ଡ ହୋ
ହୁଁ ସାଉଣ୍ଡ ଟିକେ ହବପା। ଅହ ଆଉ କ ସରୁ ଭାଇ ଜପାନା ଓଲି ଗୋଟେ ଆଡେ ଗାଡ଼ି। ମନ ନାହିଁ କାମରେ ଟିକେ ବ୍ୟସ୍ତ ରହିଗଲି।
ହୁଁ।
ଏଇଠି କାମରେ ଯୋଉ ଭଳିଆ ଖଟଣି ଯୋଉ ଭଳିଆ ହଉଛି ଟିକେ କାମ ସଇଲେ ଟିକେ ରେଷ୍ଟ ଆଉ ମତେ ଆଉ କଣ ମାଇଣ୍ଡି ଯାଉଛି ଶୋଇ ପଡୁଛୁ ଆମେ।
ସାର ଟିକେ ଟାଇମ ହେଇ ମୁଁ ଘର କାମ କରେ କାମ ସାରିକି ନା ହେଇ ଟାଇମ ଦଉଚି।
ଏବେ ବିଲିଭି ହେଲା ତ।
ଘରେ ରହିଲେ ଅଲଗା କଥା।
ଘରେ ନୁହଁ ସେଇଠି ରହିକି ନା ଟାଇମ୍ ଦେ ଗୋଟା କଲ୍ ପିଛା ଟାଇମ୍ ଦେ। ଆଉ ତ କିଏ ଓପନ୍ କରିବ ତାକୁ ଟିକେ କହିବୁ ଓପନ କରିଆକୁ। ଆଉ କିଏ ଫାଙ୍କା ଥବ ଟିକେ ତା କତିକି।
ପିଲା କିଏ ବିଶ୍ୱାସ କରୁନି।
ତୋର ଯାହା ସାଙ୍ଗେରେ ଯାହା ସାଙ୍ଗ କଣ ଉ ନକର ମୋବାଇଲି ଖାଲି ଆପ୍ ଅନ୍ କରିକି ଦିଅ ଗପିବ ଖାଲି।
ଯାଇ ପାରିବିନ୍ ତମରି ଗୋଟେ ଦି ଫୁଟୁ ଲମ୍ବଟା ବା।
ହୁଁ ଗୋଟେ ନମ୍ବରଟା ପଠେଇ ଦେ। ମୋର ପନ୍ଦରଟା ଅଛି ପୁରା ହେଇଗଲାଣି ଆଉ ପନ୍ଦରଟା ଟାକ୍ସ ଦରକାର।
ହୁଁ
ଯୋଗାଡ କରେ ଆଉ କୋଉଠି ଆଁ।
ଗୁଅ ପକେଇ ଚାରଟା ହେଇଯାଇଛି।
ହୁଁ ଚାରଟା ହେଇଯାଇଛି ଆଉ ଥରେ କରିବି ହଉଛି ନା ନାଇଁ ମଣ୍ଟୁ ଜାଣିନି ମଣ୍ଟୁ କହିଲା ଆଗେ ଦଉଥେଲା ଦଶ୍ ଟା ତାପରେ ଦେଲେ ପାଂଶଟା ତାପରେ ଏବେ ଚାରଟା କରିଦେଇଚନ୍। କଣ ପମେଣ୍ଟ ଆସିବ ନ ଆସିବ ତା ଧିଏରେ ଜଣା ନାଇଁ ଉଁ
ଯଦି ଜଣଙ୍କ ପିଛା ଅଧିକ ଦବ ତାପରେ ତମେ ଚାଲାକ୍
ହୁଁ ନାଇଁ କରିବି ଫାଙ୍କା ହେଲେ କରିବି ତୋ କତିକି ଦେଖିବା।
ଆଜି ଆମେ
ହୁଁ।
ସକାଲୁ ଖିଆ ପିଆ କଣ ମୋର ଆଗେ ଆସୁ।
ତୋର ବି ବିଶ୍ଵାସ ପାଉନଥିଲା ନା।
ପାଇଲେନି କି।
ହଁ ଆଇଲାଣି ବା।
ଲାକାଣ୍ଡ ମୁଁ ନେଇ ଆସିବି।
ଡାଇରେଟ୍ ପଳେଇ ଆଇଲା ବା ଆକାଉଣ୍ଟକୁ ମୁଁ ୟୁ ପି ଆଇ ଆଇ ଡି ଦେଲି ପଳେଇ ଆଇଲା।
ଇଏ ହେଇ।
ହାଲୋ।
ମୋର ଏଇ ଗୋଟାଏ କଲରେ ମୋର ପାଞ୍ଚୁଟା ହେଇଯି
ପାଂଶଟା ହେଇଯିବ ହଉ।
ଆରେଇଚିରେ ହେଇ ତାହଲେ ତ ଆଉ ଧୀରେ ଧୀରେ
ମୋର ପନ୍ଦରଟା ହେଲା ଆଇଲ୍
କିଛି ନାଇଁ ନିଜ ଖର୍ଚ୍ଚ ତ ଉଠି ଯାଉ ଆଁ।
ନିଜ ଖର୍ଚ୍ଚ ତ ଉଠିଯାଉ ସେଥେରେ କଣ
ଆଉ ତ ଖିଆ ପିଆ କଁ ସକାଳୁ।
ନାଇଁ କିଛି ହେଇନି ଉଠିକିନା ସିଲେଇ ଟିକେ କରୁଚି। ପୁଅ ସୋଇଚି। କଣ ହବ ନାଇଁ ଆଜି ସ୍କୁଲ୍ ନାଇଁ।
ହଁ ସେଉ ମୁସଲିମ୍ଙ୍କ ପର୍ବନା କଣ।
ହୁଁ। ହୁଁ।
ଆଉକଁ। ହୁଁ ହୁଁ। ହାଲୋ।
ରୋଷେଇ କଣ?
ରୋଷେଇ କଣ ଖାଲି ପୁରୀ ଆଉ ମିକ୍ସିଭେଜ୍ ହେଇଥିଲା ସେଥୁଆହେଇଚି ଥୁଆହେଇଚି
ହୁଁ।
ହୁଁ। ଉଁ।
ଆମର ଦିନେ ରୋଷେଇ କରିବୁ ଦିଦିନି ଖାଇବୁ।
କିଏ?
ଆମେ ଦିନେ ରୋଷେଇ କରିବୁ ଦି ଦିନି ଛୁଟି ଆମର। ତାପରେ ପୁଣି ଦି ଦିନି ପରେ ଆମକୁ
ଆଜି ତୋର ରୋଷେଇ ପାଳ ଥିଲାନା କଣ?
ନା ନା ଆମର କାଲି।
କାଲି ଅଛିନା କାଲି ହବ?
କାଲି ସରିଲା ମୋର ଫୁଣି ଯାଇକି ପଡ଼ିବ ରବିବାର
କେଇ ଜଣ ମିଶିକି ରୋଷେଇ କରୁଚ?
ଆମେ କୁନୁ ଭାଇର ମୋର ରୋଷେଇ କରୁଚୁ କଁ ତାପରେ ସିଏ ପୁଣି ଦି ଜଣ ଦି ଦି ଜଣ ପାଳି
ତୋକତିରେବା ଏ ଏଣ୍ଡ ନମ୍ବର ଏଣ୍ଡ ନମ୍ବର ଅଛି ଏଣ୍ଡକୁୁ କହିବୁ ଖୋଲିଦବ।
ଏଣ୍ତ ନମ୍ବର ଅଛି ଏ
ଆଁ।
ଏଣ୍ତ ଜାଣିିଚି
ଚାଷ ବିଷୟରେ ଜାଣିବା ଦରକାରନା।
ଇଂଲିଶ୍ ପଢିପାରୁଛନ୍ତି।
ଆଁ।
ସାଧାରଣ ଇଂଲିଶ୍ ପଢିପାରୁଥିବା ଦରକାର୍। ନପଢି ପାରିଲେ
ରବିବାର ଦିନ ମେଗା ଫୋନ୍ ଓପନ୍ କରିଦେ ହେଲା। ଲାଇନିରେ ରହି ସ୍କ୍ରିନ୍ ସେଟ୍ କରି ହୁଁ। ହୁଁ। ନାଁ ଆଉକଁ
ଟୋକା ଆଜି ଘରେ ଅଛି କଁ ରୋଷେଇ କରିବୁ?
ଆଁ।
ଟୋକା ଆଜି ଘରେ ଅଛି ରୋଷେଇ କଣ କରିବୁ?
ଆଜି ଘରେ ଅଛି ଦେଖିଆ ଚିଙ୍ଗୁଡି ଫିଙ୍ଗୁଡି ଆଣିବା। ଆଁ କରେଣ୍ଡ ମାଇଲା ବୋଧେ ତାକୁ ତାକୁ କରେଣ୍ଡ ମାଇଲାଣି ଏଠି। ଚିଙ୍ଗୁଡ଼ି ନାଆ ସୁଣିକିନା। ଖାଇନା ତ?
ବାପା କୁ ଚିଙ୍ଗୁଡ଼ି ପସନ୍ଦ, ପୁଅ କୁ ପ
ନା ପୁଅକୁ ପସନ୍ଦନୁ।
ହୁଁ ତାର ଦି ଗୋଡିଆ ଜଳ ଜନ୍ତୁ ଖାଇବନି। ଅମକ ଖାଇବନି ଶମକ ଖାଇବନି। ଏଇଟାଇପର କରିଆ।
ଆ ମୋ ପାଇଁ ବି କରିବେ।
ଉଁ ଆଉ କ
ଖାଇ ପି କି ଆଇଚ ନା ଉପାସ ଆଇଚ?
ଖାଇ ପି କି ଆଇଚ ନା ଓପାସ?
ନ ସରିକା ସ ଗାଡିରେ ଆସୁ ପ୍ୟାନେଲ ଖାଲି କରି ପାଇଁ।
ଉଁ ହୁଁ। ନା ଘରେ କଥା ହଉଥ।
ଟୁ ଟୋକା ଇଏ ଖାଉନି ମଟନ ଖାଉନି?
ହଁ ମଟନ୍ ଖାଏ।
ଉଁ ନହେଲେ।
ଉଁ ମଟନ କିଏ ମୁଁ ଖାଇବିନି।
ଦି ଥର ହେନେ ବି ଜାଣିବନି।
ଉଁ।
ତୁ ଖାଇବୁନୁ ବୋଲି ଆଣୁନୁ।
ଏ ହେଇଥିଲା ରଜରେ ଯାଉନା ଏ ଆମର ଆଇଁଲେ ସମତିକି ଦବା ନବା ହଉଛି ମଟର ଆଣି କେତେ ଆଣିବୁ କେତେ ବାଣ୍ଟିବୁ?
ଆହା ତ ଇଏ ପ୍ରଥା କାଇଁ ରଖିଚ ଅଛି ଆଉ ଇଏ ଯୁଗ ଅଛି।
ଆମର ଏଇଟି ଅଛି।
ହୁଁ ବଲ।
ଗୋଟେ ଚିଟି ମାଡିବନି ତମେ ଅଳ୍ପ ଟିକେ ଆଣି କଣ ଖାଇଦବ କଣ ଯ ଦବା ନବା ହେଲା ବେଳକୁ ଦେ ଆଣେ ସୋଡାଏ ଆଣେ ମାନେ ହଜାର ତବ କିଲେ ବି ଘଟିବନି ହୁଁ। ସାତଶ ପଚାଶ ଦେଇକି କିଲେ ଦେଢ କିଲା ଆଇଁଲା ବେଳେ ତିନିଶହ ଟଙ୍କା ଏଇନା। ଏ ଯୋଉ ହଜାର ଟଙ୍କା। ମୁଁ ଏଇନା ହଜାର ଟଙ୍କା ଆଣିକି ବାଣ୍ଟିବି କଣ ଦରକାର? ଚିକେନ ଟିକେ ଆଣିବ କସିଦବ ଖାଇଦବ ସଇଲା। ଆଜିପା ଚିକେନ ହବ।
ଧୀରେ ଧୀରେ।
ନା କହ ହୁଁ।
ମୁଁ କହିଲି ଯାହାବି ଆଇଁଷ କରିବ ଦବ ନା କଣ?
ହୁଁ ଦବା ନବା ପ୍ରଥାଟା ଅଛି ଆମର।
ମାନେ ସବୁ ଜିନିଷ।
ନା ନା।
ଆ
ଖାଲି ଆଇଁଷ୍ ଉପରେ ଆଇଁଷ ଉପରେ ପ୍ରଥାଟା।
ହାଁ। ଦି ଘର।
ତା
ତମେ ଆଣିବ କେତେ ଦି ଘର ଦବ କେତେ ତମେ ଖାଇବ କେତେ?
ଆବାଜ କଟୁଛି।
ଆଣିବ କେତେ ଦବ କେତେ କଣ କରିବ କେତେ?
ଆଲେ
ହୁଁ ନେଟୱର୍କ ଅପଡାଉନ ହଉଛି ବା।
ଫୋନ ନେଇକିନା ନର୍ମାଲି ଫୋନରେ କଥା ହେଲା ଭଳିଆଲେ କିଛି ନାହିଁ।
ଏଥିରେ ନେଟୱାର୍ ବେଶୀ ଦରକାର ହଉଛି।
ଘରେ କଥା ହେଇଥିଲୁ?
ହ ଘରେ ନାଇଁ କଥା ହେଇନି ଆଉ
ଓହୋ ନନା କାଲି ଆଉ କଣ କହିଲା?
କଥା ହଉଛି।
ନନା ସାଙ୍ଗରେ କଥା ହେଇଯିବୁ ପୁଣି ରାତିକି ଆଉ
ନନା ସାଙ୍ଗରେ ପୁଣି ରାତିକି କଥା ହେଇଯିବୁ।
ହଁ ବା ନନା କହୁଥିଲେ କି ଖାଲି ତୁ କଲେ ବି ନୁହଁ ଯଦି ମାନେ ମୁଁ ବି କରିବି ତା ବାବଦ ବି କିଛି ମିଳିବ। ମାନେ ଏଥିରେ କଲ ଡୁରେସନଟା ବଢିଆର ଅଛି ଆଉ
ଓହୋ।
ହୁଁ।
ହୁଁ ପୁଷ୍ଟି ନମ୍ବର ଟା ପଠାମତେ ହେଲା।
ହଉ ହଉ ହଁ ମୁଁ ପଠେଇ ଦଉଚି ପରେ କଥା ହେବି ଆଉ ହେଲା।
ହଁ ହଁ ପଠା ଆଗ।
ହ ହ ପଠଉଚି।